କଣ କରୁଥିଲେ?
ଆଇଁ ବଷିଥିଲି ଆଉ।
ହଁ ମୁଁ ପି ସେୟା ବସିଥିଲି ଭାବୁଥିଲି ଆପଣଙ୍କ କଥା ଭାବିଲି ତ କହିଲି କୁଆଡେ ଯିବାରେ ଅଛି କି ଆପଣ ବୁଲି ଏବେ ନା କୁଆଡେ ଯାଇଚନ୍ତି ଆସିଚନ୍ତି ମୁଁ କୁଆଡେ ଯିବି ବୋଲି ଭାବୁଥିଲି ଦେଖିବା ପଚାରି ଆପଣ କଣ କହୁଚନ୍ତି କୋଉ ଜାଗା ଟା ଗଲେ ଭଲ ହବ ହବ କି କଣ।
ଆମେ ଯାଇଥିଲୁ ଏବେ ଦି ଚାରି ମାସ ତଳେ ଯାଇଥିଲୁ ରାମ ମନ୍ଦିର ଫତେହଗଡରେ ଯୋଉ ରାମ ମନ୍ଦିର ହେଇଚି ନୂଆ। ଜାଣିଚନ୍ତି ଏଠି ଯାଇଥିଲୁ ଯାଇଥିଲୁ ପୁରା ହୋଲ ଡେ ଟା କାଟିଲୁ। ଫାଷ୍ଟ ଗଲୁ ଚର୍ଚ୍ଚିକା ତାପରେ ଗଲୁ ରାମ ମନ୍ଦିର ତାପରେ ଗଲୁ ଦେଓଝର ୱାଟର ଫଲ୍। ଉଁ ତାପରେ ଗଲୁ ଆମ ତ ଆମ ରାମ ମନ୍ଦିର ପରେ ଗଲୁ ନୀଳ ମାଧବ। ତାପରେ ଦେଓଝର ୱାଟରଫଲ ତାପରେ ଭଟାରିକା ମାନେ ବହୁତ ବୁଲିଲୁ ପୁରା ମାନେ ବହୁତ ମାନେ ଏଞୟ କଲୁ ଏମ ରାମ ମନ୍ଦିର ତ ବହୁତ ବଢିଆ ହେଇଚି ମାନେ ପୁରା ପାହାଡ ଉପରେ ମନ୍ଦିର। ର ସେ ପାହାଡ ଟା କଟା ହେଇକି ରୋଡ ବନା ହେଇଚି ଆଉ ଖାଇବା ପ୍ରସାଦ ଏତେ ଭଲ ମୁଁ ଯେତେ ଖାଇଛି ମତେ ଏତେ ଭଲ ଲାଗିଲା ଗୋଟେ ଉଁ ଉଁ ଟିକେଟ କୁ ନଉଚନ୍ତି ଶହେ ଟଙ୍କା ଖାଇବା କିନ୍ତୁ ବହୁତ ବଢିଆ ଆଉ ଠାକୁରଙ୍କର ତ ବହୁତ ବଢିଆ ମୂର୍ତ୍ତି ସେ ଭିତରକୁ ପଶିଯିବ ମନ୍ଦ ମାନେ ମନ୍ଦିର ଭିତରକୁ ତମେ ଯେତେ ଖରାରେ ବୁଲି ବୁଲିକି ଆସିଥାଅ ଲାଗିବ ଯେମିତି ମାନେ ଏତେ ଥଣ୍ଡା ଯେ ବହୁତ ବଢିଆ ଲାଗିଲା ପୁରା ଶାନ୍ତି ଶାନ୍ତି ଲାଗିଲା ଇଚ୍ଛା ତ ହଉନଥିଲା ଆସିବା ପାଇଁ ଆଉ ଖାଲି ମାନେ କଣ କରିବୁ ଯାଇଚୁ ତ ପୁଣି ବୁଲିକି ଫେରିବାକୁ ପଡିବ ସେଇଥିପାଇଁ ବୁଲାବୁଲି କରିକି ଆଉ ୱାଟରଫଲ କଲୁ ସେଇଠି ତ ବି ବହୁତ ଲୋକ ଥିଲେ ଆଉ ନୀଳ ମାଧବ ବି ସେଇଠିକି ମୁଁ ଆଗରୁ ବି ଯାଇଥିଲି ଆଉଥରେ କହିଲୁ ମନ୍ଦିର ଠାକୁର ସ୍ଥାନ ତ ଯେତେ ଗଲେ ବି ମେ ସବୁବେଳେ ପାଇଁ ଭଲ ଲାଗେ। ଆଉ ଭଟ୍ଟାରିକା ଟା ମୋର ଯେତେବେଳେ ଆମେ ବହିରେ ପଢୁଥିଲୁ ଆସ ବୁଲିଯିବା ଭଟ୍ଟାରିକା ଆମର ଗୋଟେ ସବଜେକ୍ଟ ଥିଲା ସେବେଠୁ ମୋର ଗୋଟେ ମନରେ ଥାଏ ମୁଁ କେବେ ଗୋଟେ ଭଟ୍ଟାରିକା ମାନେ କଣ ଯିବି ଆ ସେଇଠି କେମିତି କହିଲ ଏଇ ଯୋଉ ମାନେ ଠାକୁର ଠାକୁରାଣୀ ସିଏ କହୁଚନ୍ତି ସେ ଗାଁର ଠାକୁରାଣୀ ସେଇଠି କଣ ହୁଏ ନଦୀରେ ଏତେ ପାଣି ହେଇଯାଏ ସେ ଠାକୁରାଣୀ ପୁରା ବୁଡି ଯାଆନ୍ତି। ଟୋଟାଲି ବୁଡିଯାନ୍ତି ପୁଣି ଧୀରେ ଧୀରେ ପାଣି ଛାଡିଯାଏ ଆଉ ସେ ନଦୀଟା ଏତେ ବଡ ଏପଟେ ଭଟାରିକାର ଛିଡା ହେଲେ ତମକୁ ନୀଳ ମାଧବ ଦେଖାଇଏ ପତାକା ଦେଖାଯାଏ ହେ ଆଉ ମତେ ଏତେ ଭଲ ଲାଗିଲା ଭଟାରିକା ମତେ ବହୁତ ଭଲ ଲାଗିଲା ମତେ ଖୁସି ଲାଗିଲା ମୋ ମନରେ ଗୋଟେ ଇଚ୍ଛା ଥିଲା ମୁଁ ମାନେ ଭଟାରିକା ଯିବି ବୋଲି ଯାହା ହଉ ଦେଖିଲି ପ୍ରସାଦ ବି ପାଇଲୁ ପ୍ରସାଦ ପାଇକି ତାପରେ ଆସିଲୁ ମାଣିଆ ବନ୍ଧ ଜାଣିଚନ୍ତି ମାଣିଆ ବନ୍ଧ?
ହଁ ହଁ।
ମାଣିଆ ବନ୍ଧ ପଟେ ହିଁ ଆସିଲୁ ସେଇଠି ସବୁ ମାନେ ସୂତାରେ ତ ବୁଣା ହୁଏ ସବୁ ଶାଢୀଠୁ ନେଇକି ତନ୍ତରେ ବୁଣା ହୁଏ ସେଠିକି ବି କଲୁ ମାନେ ତାଙ୍କର ଏମିତି ବ୍ୟବସାୟ ପ୍ରତ୍ୟେକ ଘର ସେ ଗାଁ ରେ ପ୍ରତ୍ୟେକ ଘର ଆମେ ସେ ଗାଁ ଦେଇ ଗଲୁ ସମସ୍ତଙ୍କ ଘର ଆଗରେ ମାନେ ଯାହାକି ବନଉଛନ୍ତି ଜିନିଷ ଛୁଆଠୁ ନେଇକି ବୁଢା ବୁଢୀ ଯାଏ ସମସ୍ତେ ବନଉଛନ୍ତି ସମସ୍ତେ ବନେଇକି ଘର ଆଗରେ ସବୁ ଦୋକାନ ଭଳିଆ ଯେମିତି ଆମର ସେମିତି ସବୁ ଟଙ୍ଗେଇଛନ୍ତି ମାନେ ଭାରି ଖୁସି ଲାଗିଲା ଦେଖ ଦେଖିକି ଆଉ ମୁଁ ଦେଖିଲି ଛୋଟିଆ ଛୋଟିଆ ଛୁଆ ପାଖରୁ ବୁଢା ବୁଢୀ ହେଲେଣି ମାନେ ଯିଏ ବୋହୁ ନୂଆ ନୂଆ ବାହାଘର ହେଇଚି ସେମାନେ ମାନେ ତାଙ୍କର ସେଇଟା ବ୍ୟବସାୟ ମାନେ ସେମାନଙ୍କୁ କିଛି ଖରାପ ଲାଗୁନି ସେଇଟା ଆମେ ହେଇଥିଲା ଆମେ କେତେ ଭାବିବୁ କିନ୍ତୁ ସେମାନଙ୍କର ଛୋଟଠୁ ବୁଢା ଯାଏ ସମସ୍ତେ ଲାଗିଚନ୍ତି ସୂତା ତିଆରି ହଉଚି ସୂତା ଧରୁଛନ୍ତି ତାକୁ ବୁଣା ହଉଚି ସେଇଠି କଲର ବି ହଉଚି ସବୁ ହଉଚି ଆମେ ସେଠିକୁ ଗଲୁ ଦେଖିଲୁ କେମିତି କଣ ବୁଣା ହଉଚି ଆଉ ତାଙ୍କର ଘର ଦ୍ୱାର ସବୁ କେମିତି ମାନେ ଲାଗିବ ତମକୁ ଏ ଘର ଛୋଟଟା ଏଡିକିଠ କିନ୍ତୁ ତମେ ପଶିବ ଯେତେବେଳେ ତା ଭିତରକୁ ଭିତରକୁ ବାଟ ଥିବ ଯେ ପୁରା ବହୁତ ଲମ୍ବା ଲମ୍ବା ଲମ୍ବା ଆଉ ସେମାନେ ପୁରା କ୍ଲିନ ସଫା ସୁତୁର ରଖିଥାନ୍ତି ଏ ଏତେ ଭଲ ଲାଗିଲା ବହୁତ ବଢିଆ ଲାଗିଲା ତାପରେ ଆମେ ସେଠୁ କିଣିଲୁ ଶାଢୀ କିଣିଲୁ ଡ୍ରେସ୍ ବି କିଣିଲୁ କିଣା କିିଣି କରିକି ନେଇକି ଆସିଲୁ ଆଉ ଏଇନା ତ ଭାବୁଥିଲୁ ଯିବୁ ବୋଲି ତାରିଣୀ ପାଖକୁ ତାରିଣୀ ପାଖକୁ ଯୁ ବୋଲି ଯାଇଥାନ୍ତୁ ଏ ଖରା ହଉଥିଲା ବୋଲି ଯାଇନଥିଲୁ ଚୈତ୍ର ମାସ ଥିଲା ନା ଆମ ଭାବିଲୁ କି ବହୁତ ଲୋକ ହେଇଥିବେ ତାଙ୍କର ପର୍ବ ମାନେ ତାରିଣୀ ମାଙ୍କର ସେଇଥିପାଇଁ ଆମେ ଗଲୁନୁ ରହିଗଲୁ ରଜ ସରୁ ଯିବା ଆଉ। ଆଉ ଯିବାର ଅଛି ପୁରୀ କି ତାରିଣୀ ଆମେ ଦି ଜାଗାରୁ ଯୁଆଡେ ଯିବୁ ଏଇ ଆଗ ମାସ ଆଡକୁ ଯିବାର ଅଛି ଯିବୁ ଆଉ ଆପଣ କୁଆଡେ ଭାବିଚନ୍ତି କଣ ଯିବେ ନା କଣ?
ହଁ ଆପଣ ଯୋଉ କହିଲେ ଖୋର୍ଦ୍ଧା ଆଡେ ଖୋର୍ଦ୍ଧା ଆଡେ ମୁଁ କେବେ ଯାଇନି ଏଇଠି ପାଖରେ ରହିକି ବି କେବେ ଯାଇପାରୁନି ଯିବୁ ଯିବୁ ହଉଚୁ ବାହାରୁଚୁ ହେଲେ ହେଇପାରୁନି ଆଉ ଭଟଟାରିକା ମୁଁ ଯାଇଥିଲି ଆମ ସ୍କୁଲ ପିକନିକ ଟାଇମ୍ ରେ ଥରେ ଟେ ଯାଇଥିଲି। ଆ ଶୀତ ଦିନ ଆମର ସ୍କୁଲ ପିକନିକ ଜାନୁଆରୀ ଡିସେମ୍ବର ଟାଇମ ରେ କରନ୍ତି ଯାଇଥିଲି ଛୋଟ ଥିଲି ଚ ପଞ୍ଚମରେ ପଢୁଥିଲି ଯାଇଥିଲି ସେତେବେଳେ ଶୀତ ଦିନ ଯାଇଥିଲୁ ପୁରା ପା ତେବେଳକୁ ବି ପୁରା ମହାନଦୀ ପାଣି ପୁରା ଜୁଆର ଉଠୁଥିଲା ପୁରା ଉପରକୁ ଆସେ ନା କିନ୍ତୁ ପୁରା ଜୁଆର ଥିଲା ଆମେ ଯାଇଥିଲୁ ସେଠି ସେ ମନ୍ଦିର ବାହାରେ ବି ଗୋଟେ ପାର୍କ ଟାଇପ୍ ର ନା କଣ ନଥିଲା ସେଠି ଆମର କରିଥିଲେ ସକାଳ ଯୋଉଟା ଖାଇବା ଟା ସେଇଠି ହେଇଥିଲା ଆମର ପୁରୀ ତରକାରୀ ଦେଇଥିଲେ ମୋର ମନେ ଅଛି ସେଇଠି ଆମର ଖାଇଥିଲୁ ତାପରେ ମନ୍ଦିର ଆଗ ମନ୍ଦିର ଦର୍ଶନ କଲୁ ତାପରେ ଖାଇକି ତାପରେ ଆମେ ବାହାରିଥିଲୁ କଣ ତ ଆଗକୁ ବାହାରିଥିଲୁ ଗୋଟେ ମ୍ ଏଇ ଯୋଉ ମନ୍ଦିର କଣ ଗୋଟେ ବାହାରିଥିଲୁ ଆଗକୁ ତାପରେ ଯାଇଥିଲୁ ଗୋଟେ କଣ ତ ଉ ଅଂଶୁପା ଯାଇଥିଲୁ ସେଇପଟେ ଅଂଶୁପା ଆଉ ସେପଟେ ଯାଇଥିଲୁ ଆଉ ପଞ୍ଚମରେ ବି ସେମିତି ଗୋଟେ ଯାଇଥିଲୁ ପୁରୀଆଡେ ସେପଟେ ରାମଚଣ୍ଡୀ ହେରିକା ସେପଟେ ନେଇଥିଲେ ପଞ୍ଚମରେ ଏ ସରି ଚତୁର୍ଥରେ ନେଇଥିଲେ। ପଞ୍ଚମରେ ନେଇଥିଲେ ଅଂଶୁପା ହେରିକା ଆଉ ଏ ବୁଲିବା ଆ ପାଇଁ ଆପଣ ତାରିଣୀ କହୁଥିଲେ ତାରିଣୀ ତ ଆମେ ଯାଇ ଯାଇଥିଲୁ ବୋଧେ ବର୍ଷେ ନା ଦି ବର୍ଷ ତଳେ ଯାହା ଯାଇଥିଲୁ ତାଇ ତାରିଣୀ ଆଉ ତାପରେ ଯାଇନି ନହେଲେ ଆମର ତାରିଣୀ ଛୋଟବେଳୁ ଆମ ଗାଁ ପଟୁ ତାରିଣୀ ଟା ଦୁଇଶହ ଦୁଇଶହ ନାଇଁ ଶହେ ପଚାଶ ଖଣ୍ଡେ ହେଇଥିବ କେତେ କିଲୋମିଟର ହେଇଥିବ ଆମର ସେଇପଟୁ ଟିକେ ପାଖ ଖ ହୁଏ ଭୁବନେଶ୍ଵର ଅପେକ୍ଷା ସେଇପଟୁ ଯାଉ ଆଉ। ସେପଟେ ଆମର ଗଲେ ଆମର ଅ କୋଉଥର ଗଲେ ଖାଲି ଉ ତାରିଣୀ ଗୁଣ୍ଡିଚା ଧର ହେଇକି ପଳେଇ ଆସୁ କଁ ଆମର ର ନହେଲେ ଥରେ ଥରେ ଯିବୁ ପୁରା ସକାଳୁ ପୁରା ଜଲଦି ବାହାରିକି ଯାଉ ସାନ ଘାଗାରା ବଡ଼ ଘାଗରେ ଆଗ ସେପଟେ ବୁଲି ତାପରେ ଆସିକି ତାରିଣୀ ମନ୍ଦିର ସଭା ଶେଷରେ ତାପରେ ଗୁଣ୍ଡିଚା ଘାଇ ଯାଉ ଆଉ ଆମର ତ ଛୋଟ ବେଳୁ ଛୋଟରୁ ପୁରା ଯୋଉ ଆମର ଚୁଟି ପଡେ ତି ନଣ୍ଡା ହବା ପାଇଁ ଛୋଟ ବେଳୁ ପୁରା ଫାଷ୍ଟରୁ ସେଇଠି ତାରିଣୀରେ ଆମର ସମସ୍ତଙ୍କର ମୋର ଯେତେ ବଡ ମା ତାଙ୍କ ଭାଇ ଭଉଣୀ କି ସମସ୍ତେ ତାଙ୍କର ବି ଆଉ ମୋର ବି ସମସ୍ତଙ୍କ ଚୁଟି ସେଇଠି ତାରିଣୀରେ ପଡିଚି ଆଉ ଏବେ ଏଇ ମାସେ ତଳେ ଯାଇଥିଲୁ ଉଁ ଆମର ମୋ ମାଉସୀ ଇଏ ଅଛି କଣ ତ କର୍ଣ୍ଣାଟକ ମ୍ୟାଙ୍ଗାଲୋରରେ ସେପଟକୁ ଯାଇଥିଲୁ ଏପ୍ରିଲରେ ଗଲୁ। ଏ ପ୍ରିଲରେ ଗଲୁ ମେ ରେ ଆସିଲୁ ମାର୍ଚ୍ଚରେ ରହିଲୁ ସେଠି। ସେଠିକ ତାଙ୍କର ପାଖାପାଖି ସବୁ ମଞ୍ଜିର କାଟିଲ୍ ଦ ତାପରେ ଆଉ ସେପଟେ ଧର୍ମସ୍ଥଳ ଏମିତି ସବୁ ବଡେ ବୋହୁତ ଗୁରେ ମନ୍ଦିର ଥିଲା ସବୁ ବୁଲାବୁଲି କଲୁ ଆଉ ମ୍ୟାଙ୍ଗାଲୋର ପଟେ ବି ସେପଟେ ବହେ ସେପଟେ ବି ବୁଲାବୁଲି ସବୁ କରିଥିଲୁ। ସବୁ ରହି ରୁଆ କି ମାସେ ରହି କି ଆସିଥିଲୁ। ଆଉ ତା ପୂର୍ବରୁ ବି ସେମ୍। ଆଉ ଛୋଟ ବେଳେ ଯାଇଥିଲି ଦୁଇ ହଜାର ସତର ଅଠର ବେଳକୁ ଯାଇଥିଲି ଦିଲ୍ଲୀ ପାଖକୁ ସେପଟକୁ ଯାଇଥିଲି ଆଉ ସେପଟକୁ ଆଗ ପଞ୍ଜାବ। ଅ ମାମୁଁ ଘରୁ ପଟୁ ଯାଇଥିଲୁ ପଞ୍ଜାବ ଗଲୁ। ପଞ୍ଜାବ ରୁ ପଞ୍ଜାବ ଯାଏଁ ଟ୍ରେନରେ ଯାଇଚୁ ତାପରେ ପଞ୍ଜାବରୁ ଗଲୁ ବୈଷ୍ଣବ ଦେବୀ ସେଇଠୁ ଗୋଟେ ରାତି ବସରେ ପଳେଇଲୁ। ବୈଷ୍ଣବ ଦେବୀ ସେଠି ରହିକି ଫୁଣି ବୈଷ୍ଣବ ଯାଇକି। ସେଠୁ ଗଲୁ ଦିଲ୍ଲୀ। ଦିଲ୍ଲୀରେ ସବୁ ଗୋଟେ ଦିନ ବୁଲାବୁଲି କରିକି ସେ ଠୁ ଉତ୍ତର ପ୍ର୍ରଦେଶ ପଳେଇଲୁ ଆଗ୍ରା ହେରିକା ତାପରେ ଆଗ୍ର ରୁ ତାପରେ ପଳେଇଲୁ ବୃନ୍ଦାବନ ମଥୁରା। ସେପଟେ ବୁଲାବୁଲି ସୋଇଲା ପରେ ତା ପଳେଇ ଆସିଲି ତା ପୂର୍ବରୁ ଛୋଟବେଳେ ଏମିତି ସିରିଡି ଯାଇ ଥିଲି ତିରୁପତି ଯାଇଥିଲି ଆଉ ସେମିତି ବେଶୀ ପରେ ଯାଇନି। ଆଉ ଏବେ ତ ପୁରୀ ଯିବାର ଥିଲା ମଝିରେ କ୍ୟାନସଲ ହେଲା ଗୋଟେ କଣ ଆଉ ଜଣେ ଯାଇଥାନ୍ତି। ତାଙ୍କର କିଛି ପ୍ରୋବ୍ଲେମ ହେଲା ବୋଲି କ୍ୟାନସଲ କରିଦେଲୁ ତାପରେ ଆଉ କେବେଳ ଅଛି ଦେଖିବା ଯିବା ପାଇଁ, ଯାଇପାରୁ ନକ ଯାଇପାରୁ ଆମର ଦୁଇ ହଜାର ତେଇଶି ରେ ବି ଥର ଟେ ଯାଇଥିଲି ଦେଓ। ଆମ ଝାରଖଣ୍ଡ ରେ ଯୋଉ ଠାକୁର ଅଛନ୍ତି। ତାଙ୍କ ପାଖ
ହ ସିଏ ତ ଅନୁଗୋଳ ଚନ୍ଦ୍ର ଅନୁଗୋଳ ଚନ୍ଦ୍ର ତ
ଆଜ୍ଞା ଆମର ତାଙ୍କର ଦଖା ତ ଆଜ୍ଞା ଆମର ଦୀକ୍ଷା ତ ଆମେ ଯାଇଥିଲୁ।
ଆମର ଟିକେ ବଡାପ ଘର ଆମର ସାଇ ବାବାଙ୍କୁ ମାନେ ଦେଖିବା ଡିଭୋଟି ସତ୍ୟ ସାଇ ବାବାଙ୍କର ପ୍ରଶାନ୍ତି ମୁଁ ଯାଇଛି ସେମାନେ ସତ୍ୟ ସାଇ ବାବାଙ୍କର ଡିଭୋଟି।
ଓହୋ ଆମର ସେଇଥିର ଦୀଖା ତ ଆମେ ଯାଇଥିଲୁ, ବୁଲାବୁଲି ସେଠି ଦି ଦିନ ଜମା ରହିଛୁ ବେଶୀ ଦିନ ରହିଲୁ, ସେଠି ଠାକୁରଙ୍କ ପାଖରେ ବୁଲାବୁଲି କଲୁ ଆଉ ଗୋଟେ ଦିନ ଯୋଉଦିନ ଫେରିବାକୁ ଥିଲା, ସନ୍ଧ୍ୟାରେ ଫେରିଥାନ୍ତୁ ସେଦିନ ବେଳେ ଯାଇକ କି ବୈଦ୍ୟନାଥ ସେଠି ବୁଲାବୁଲି କରିଦେଇକି ଆସିଥିଲୁ। ଆଉ କ ଯାଇନି ଏବେ ତ ପୁରୀ ଯିବାର ଥିଲା ଆଉ ଯାଇପାରିଲୁନି ଆଉ ଆଉ ଆପଣଙ୍କର ଆଉ କୁଆଡେ କଣ ଯିବାର ଅଛି କି ନା ନାଇଁ
ମୁଁ ତ ସେଇ ଆଗ ମାସକୁ ଯିବାର ଅଛି ପୁରୀ କି ତାରିଣୀ ଯଉଠୁ ଯିବି ମୁଁ ତ ପ୍ରାୟ ସବୁ ଡିଷ୍ଟ୍ରିକ୍ଟ ବୁଲି ଯାଇଛି ବୋଧେ ବାଇଶ ତେଇଶ ଡିଷ୍ଟ୍ରିକ୍ଟ ସମ୍ବଲପୁରଠୁ ନେଇ ମୟୂରଭଞ୍ଜ ଗଞ୍ଜାମ ବରମପୁର ସବୁ ମାନେ କୋରାପୁଟ। ମାନେ କୋଉଟା ବାକି ନାହିଁ ଆଉ।
ମୁଁ ବାହାରେ ଯାହା ଯାଇଛି ଓଡିଶା ଭିତରେ ବେଶୀ ଜାଗା ଯାଇପାରୁନି ମୁଁ ଟିକେ ରଖୁଛି ଆପଣ ମୁ ପରେ କଲ୍ କରୁଛି ଆଜ୍ଞା।